ହ୍ୟାଲୋ।
ହଁ ଦିଦି ଶୁଭିଲା?
ହଁ ହଁ ଶୁଭିଲା କେମିତି ଅଛ?
ହଁ ଭଲ।
ହଁ ଆଉ
ଆଚ୍ଛା ଆଉ ନା ନା ଏଇ ରୋଷେଇ ଚାଲିଚି
ଓହୋ।
ତାକୁ ଘିଅ ମାରୁଛି ଏଇ ଘରେ ମୁଁ ଘିଅ ମାରେ ଏ ସର ରଖିଥିଲି ତାକୁ ବସିକି ଏଇ ଟାଇମ୍ ଟିକେ ଅଛି ତ ମୁଁ କହିଲି ଟିକେ ଘିଅ ମାରେ ମୋ ଝିଅ ଯାଇକି ଶାଶୁଙ୍କ ପାଖରେ ତ କଣ କହିଲ? ହଁ ଗ୍ରାଇଣ୍ଡର ରେ ତ କଲେ ହବ। ମୁଁ ଏମିତି କଣ ସର ସବୁ କରେଇରେ ପକେଇଦିଏ ପକେଇକି ବରଫ କି ଥଣ୍ଡା ପାଣି ପକେଇ ଦେଇକି ତାକୁ ଟିକେ ଅଳ୍ପ ପାଣି ଦେଇକି ତାକୁ ଫୁଟେଇଦିଏ।
ହଁ
ତାକୁ ଥଣ୍ଡା ହେଇଗଲା ପରେ ତା ଭିତରେ ଗୋଟେ ଗ୍ଲାସ୍ ରଖିଦେବି ତାକୁ ଫ୍ରିଜ ରେ ତିନି ଚାରି ଘଣ୍ଟା ରଖିଦେଲେ ସେ ବସି ଯାଇଥିବ ଯେତେବେଳେ ଫ୍ରିଜ ରୁ କାଢ଼ିବ ନା ପାଣି ଅଲଗା ଆଉ ଉପର ସର ସବୁ ଗୋଟେ ଉ ବାହାରି ଯିବ ତ ସେ ସ ହଁ। ପାଣି ଗୁରାକ ରଖିବ ରଖିକି ତାକୁ ଯାହାବି ୟୁଜ କରିପାରିବ। କିନ୍ତୁ ସେଇ ଯୋଉ ସର ରଖିବ ବାହାରି ଯିବ ଅଲଗା ହେଇକି ତାକୁ ଫୁଟେଇକି ବ କଳା କଳା ବାହାରିଲା ଯାଏଁ କରିଲେ ଘିଅ ହେଇଯିବ ଆରାମସେ ଆଉ
ଯାହା ହଉ ଘରେ ଘରୁଆ ଘିଅ ବନଉଛନ୍ତି ପିଓର ଘିଅ।
ହଁ। ଏଇ ଆମର କ୍ଷୀର ବାଲା ଭଲ କ୍ଷୀର ଦିଏ ହଁ ମୁଁ ଡେଲି ଘିଅ। ମୁଁ ଡେଲି ଘିଅ ମୋ ଝିଅକୁ ବି ଅ ଘିଅ ଦିଏ ସେ ରୁଟି ରେ ଲଗେଇ ଖାଏ କିନ୍ତୁ ମୁଁ ଡେଲି ସଖାଳୁ ଗରମ ପାଣି ଘିଅ ଡେଲି ପିଏ। ଘିଅ ଖାଇଲେ ଭଲ ଝିଅ ମାନେ ଘିଅ ଖାଇଲେ ଭଲ ଗରମ ପାଣି କରିଦବ ସେଥିରେ ଚାମଚେ ଘିଅ ପକେଇକି ତାକୁ ପିଇବ। ସେଇଟା ନର୍ମାଲ ମୁଁ କିନ୍ତୁ ଯୋଉଟା ପିଉଛି ସେ ତା ପ୍ରୋସେସ୍ କଣ କି ମାନେ ହେଲଥ୍ ଠିକ୍ ରହିବା ପାଇଁକା ମୁଁ ଘିଅ ହଁ ପା ଗରମ ପାଣି କରିଦଉଚି ସେଥିରେ ଲେମ୍ବୁ ଅଧା ଚିପୁଡ଼ି ଦଉଛି ଆଉ ଅଦା ଟିକେ ଗ୍ରେଟ୍ କରିକି ପକେଇଦେବେ ମାନେ ଯୋଉ ଗ୍ରେଟ୍ କରନ୍ତି ସେ ଚୁନ୍ ଚୁନ୍ ହେଇକି ବାହାରେ ସେ ଟା ଟିକେ ପକେଇଦବ ଆଉ ହଳଦୀ କଞ୍ଚା ହଳଦୀ ତାକୁ ଟିକେ ଗ୍ରେଟ୍ କରି ପକେଇଦବ। ଆଉ ଟିକେ ଗୋଲ ମରିଚ ଗୁଣ୍ଡ ଆଉ ଘିଅ ଟିକେ ପ କେଇକି ତାକୁ ପିଇବ ଦେହ ବି ଭଲ ଘିଅ ତ ଦେହ ପାଇଁ ପୁରା ଭଲ ସବୁ କୁହନ୍ତି ଘିଅ ଖାଇଲେ ମୋଟା ହୁଅନ୍ତି କି କଣ ବିଲ୍
ନାଁ ନାଁ ଘିଅ ଖାଇବା ଦେହ ପାଇଁ ଭଲ ତାପରେ ତାପରେ ଦା ଯୋଉ ମାନେ ଚେହେରା ଟିକେ ଗେ କରିବ ମୁଁ ତ ମୁହଁରେ ଇ ମାନେ ମୁଁ ମୁହଁରେ ଘିଅ ନଗାଏ।
ହଁ ତମର ଅଏଲି ସ୍କିନ୍ ହେଇନଥିବ ନାଁ ତ ବ୍ରଣ ଫ୍ରଣ ଉଠୁନ ତ ମୋର କିନ୍ତୁ ଅଏଲି ସ୍କନ୍ ନା ଟିକେ ମୁଁ ତ ମୁଣ୍ଡରେ ବି ତେଲ ଲ ଗେଇଲେ ମୋର ମୁହଁରେ ବ୍ରଣ ବାହାରିଯାଏ।
ମୁଁ ଘିଅ ଲଗାଏ ନଡ଼ିହା ତେଲ ବି ମାନେ ଲଗାଏ।
ହଁ ବହୁତ ବଢ଼ିଆ ତାଲେ ମୋର ଆମ ଘରେ ଯିଏ ଜଣେ କାମ କରୁଥିଲା ସିଏ ନ ଡ଼ିଆ ତେଲ ସବୁବେଳେ ମୁହଁରେ ମାରିବ ମୁଁ କହିବି ଯୋ ମାନେ ତା ମୁହଁ ବି ବଢ଼ିଆ ଗ୍ଲେଜ୍ ମାରେ। ମୁଁ ଲି ଆମର ତ ଯାଉନି ମୁହଁରେ ଆଉ।
ମାନେ ରାତିରେ ଶୋଇଲା ପୂର୍ବରୁ ନଡ଼ିଆ ତେଲ ଲଗେଇକି ମାଲିସ୍ କରିଦେବେ। ଏଇ ମସାଜ ଟାଇମ୍ ର କରିଦେଲେ ପୁରା ଭଲ ଲାଗେ।
ହଁ ଅଏଲି ସ୍କିିନ୍ ର ଯାଉନଥୁବ ନାଁ ତମର ଡ୍ରାଏ ସ୍କିନ୍ କି ଅଁ ଅଲଗା ସ୍କିନ୍ ହେଇଥିବ ଯଦି ଯାଉଥୁବ ମୋର
ନୋ।
ହଁ ସେଇଟା ବହୁତ ବଢ଼ିଆ। ତେଲ ଲଗେଇଲେ ବି କିଛି ନାହିଁ ମାନେ ଆଉ ଶୀତ ଦିନେ ବି ବଢ଼ିଆ ତମେ କିଛି କ୍ରିମ୍ ବି ଲଗେଇବାକୁ ପଡୁନଥୁବ।
ନାଁ ମୋର ନଡ଼ିଆ ତେଲ ଅଛି ମାନେ ମୋର ମୁହଁ ଟିକେ କୁଣ୍ଡେଇ ହବ ମାନେ କିଛି ହବ ମୁଁ ଘିଅ ଟିକେ
ହଁ ହଁ ହଁ କେତେ ଜଣ ସେମିତି କରନ୍ତି ନଡ଼ିଆ ତେଲ ଲଗେଇଦେବେ। କଇବ ଯିଏ ବି ମୁଣ୍ଡ ମୁହଁ କୁଣ୍ଡେଇ ହେଲେ ସେମତି କଲେ କମିଯାଏ ମୋର ମୁଁ କହିଲେ ସା ଭଲ। ଆମର ତ ଅ ଜମା ସେଟା ହବନି ଆଉ।
ନହେନେ ବରଫ୍ ମାନେ ଆଣିକି ଟିକେ ମସାଜ୍ କରିଦିଏଁ ଏଇରା କ୍ରିମ୍ ଫ୍ରିମ୍ ଏତେ ୟୁଜ କରେ ନା।
ହଁ ଭଲ। ଯେତେ ଆଭଏଡ଼ କରିବା ଭଲ ଘରୋଇ ଯିଏ ଯେତେ ମୁହଁରେ ଲଗେଇ ଭଲ ମୁଁ ତ ଏବେ ଫେସ୍ ୱାସ୍ ଆଉ ମୁଁ ଆଗୁରୁ ସବୁ ଲଗଉଥିଲି ମୁଁ ଏଇ ଜଣେ କହିଲେ ନାଇଁ ଫେସ୍ ଫେସ୍ ଲଗନା ମୁଲତାନୀ ମାଟି ଆଉ ଅ ଟିକେ ହଳଦୀ ଉଃ ହଳଦୀକୁ ଭାଜିକି ତାକୁ କଳା କରିଦବ ସେଇଟା ଟିକେ ମିଶେଇ ଦବ।
ହଁ କେଳେ ତେଲିଆ ସ୍କିନ୍ ନା ମୁଲତାନୀ ମିଣ୍ଟି ଲଗେଇନେ ପିଏ ମାନେ ରଇବ।
ହଁ ସେଇୟାକୁ ମିଶେଇ ଗୋଟେ ବା ଛୁମ୍ ରେ ଗୋଟେ ଡବାରେ ରଖିଦେଇଚି ତାକୁ ସେଇଥିରେ ଟିକେ ଗୋଲାପ ଜଳ ମିଶେଇକି ତାକୁ ସବୁବେଳେ ମାନ ଏମତି ଫେସ୍ ୱାସ୍ କଲା ଭଳିଆ ମୁଁ କରିଦଉଚି। ହଁ ଫେସ୍ ୱାସ୍ କଲା ଭଳିଆ କରିଦୋଉ ଚି ମୁଁ ଆଉ ଫେସ୍ ୱାସ୍ ବି ଲଗଉନି ଆଉ ହଁ ହଁ ଭଲ ଦୋଉଚି ବ୍ରଣ ଯେ ତି ଉଠୁଥିଲା ଆଗରୁ ବୋହୁ ଆଉ ଏତେ କିଛି ହଉନି। ଯେତେ ଘରୋଇ ଚିକିତ୍ସା ଭଲ ମାମାନେ ଆଗୁରୁ ଯୋଉଟା କୁହନ୍ତି ଆମୁକୁ ଭଲ ଲାଗେନି ଆମେ ଖାଲି ଏଟା ଲଗା ସେଟା ଲଗା ଏବେ ଜାଣି ପାରୁଚୁ ମାମାନେ କାଇଁ ମନା କରୁଚନ୍ତି। ହଁ ଯୋଉଟା ଆମେ ଭୁଲ୍ କରୁଚୁ ଆମ ଛୁଆକୁ ତ ଜମା ଶିଖେଇବୁନି ସେଇଟା। ଯେତେ ଘର ହି କର ଭଲ ଏତେ ଘରେ ଘିଅ ମୁ ମାର ବିଦୁ
ହୁଁ।
ହଁ। ଏ ଘିଅ ମାରି ଦେଇକି ତାକୁ ବି ଖାଇବାକୁ ଦେଇ ଦେଲି ରୁଟି ମାନେ ବାସି ରୁଟିବି ହଉ କାଲି ରାତି ଥିବ ମୁଁ ସକାଳେ ତାକୁ କରିକି ମାନେ ଘିଅ ମାରି ଦେଇକି ଜାମ୍ କରିକି ତାକୁ ଦେଉଛି ଖାଇବାକୁ ସିଏ ବି ବଢିଆ କି ଖାଉଛି।
ଆମର ମୋ ଭଉଣୀ ଗୋଟେ ମାନେ ଯୋଉ ବିସ୍କିଟ ତାପରେ ଟିକେ ଘିଅ ମାରି ତାପରେ ଟିକେ ଚିନି ପକ ତାପରେ ଟିକେ ଚିନି ପକେଇକି ତାପରେ ଖାଆନ୍ତି।
ଓହୋ ହୋ ନାଇଁ ଚିନି ବି ଯେତେ ନଦବ ଭଲ ମାନେ ଏବେ ତ ଛୁଆ ଠିକ ଅଛି।
ତୁ ଚିନି ଯେତେ ଆଭଏଡ କରିବୁ ବି ଭଲ ମୁଁ ତ ଗୁଡ଼ ପ୍ରି କରୁ ମାନେ ଗୁଡ ପ୍ରାୟ ଟାଇମ ଗୁଡ ତାକୁ ଦଉଛି ଖାଇବାକୁ। ମାନେ ଚିନି ତ ବିଲକୁଲ ନୁହେଁ କହିଲେ।
ମୋ ଭଉଣୀ ବିସ୍କିଟ ର ଘିଅ ମାରି ମିଶିକି ତାପଟେ ଚିନି ଦେଇ ଖାଆବାଟାକୁ ଭଲ ଲାଗେ।
ହଁ ତାକୁ ଭଲ ଲାଗୁଥିବ।
ହୁଁ କଣ ବିସ୍କିଟ ରେ ଘିଅ ମାରିକି ଚିନି ଦେଇକି
ହେଁ ହେଁ ହେଁ ନୂଆ ଖାଦ୍ୟ ତାର ଏସ୍ ହେଁ ହେଁ ହେଁ। ଯିଏ ଖାଇଛନ୍ତି ତା ମଜା ନେଇଛନ୍ତି ନା ହୁଁ ହୁଁ। ସୋଇଥିପାଇଁ କହୁଛନ୍ତି ଆଉ। ଆଉ ଘରେ ଆଉ କଣ ସବୁ ବନାଅ ଏକ୍ସଟ୍ରା ଆଇଟମ୍?
ଏକ୍ସଟ୍ରା ଆଇଟ ଏଇ ଭାତ ଫାତ ଯଦି କେ ଦିନ ବଳି ଯାଇଥିବ ତା ଦେହରେ ତାକୁ ଗ୍ରାଇଣ୍ଡିଙ୍ଗ କରିକି ବରା
ଇସ୍ ହଁ ସେଇଟା ବି ମୁଁ ଦେଖିଛି ମୁଁ କେବେ ଟ୍ରାଏ କରିନି କିନ୍ତୁ କରନ୍ତି ବରା ସେମିତି କରନ୍ତି ବଳି ଯାଇଥିବ ଭାତ ଗୁରାକ ତାକୁ ବି ଲେମନ ରାଇସ୍ ବି କରିଦଉଛନ୍ତି। ଯଦି ଅରୁଆ ଭାତ ହେଇଥିବ ତ ତାକୁ ଲେମନ ରାଇସ୍ କରିଦଉଛନ୍ତି ହଁ।
ହୁଁ।
ଯେତେମାନେ ଏବେ ତ ଦେଖିବ ମାନେ କିଛି ବି ନଷ୍ଟ ହୁଏଥିବ ତମେ ୟୁଟ୍ୟୁବ ମାରିବ ମାନେ ସବୁ କିଛି ବାହାରି ଜାଉଛି।
ଆଉ ଏବେ ଶାଗୁ ପାମ୍ପଡ।
ହୁଁ ମୁଁ ବି ଥରେ ଶାଗୁ ପାମ୍ପୁଡ କରିଥିଲି। ଶିବରାତ୍ରିରେ ଆମର ଶାଗୁ ବଳି ଯାଇଥିଲା ମୁ ସେଥିରେ ଆକ୍ଚୁଲି ଚିନି ପକେଇକି ମାନେ ଅଧିକା ହେଇଗଲା ବୋଲି ଚିନି ତ ପଡିଥିଲା ମୁଁ କହିଲି ହଉ ରଖିଦବା ଖାଇବା ତାପରେ ଆଉ ଖାଇ ହେଲାନି। ଥଣ୍ଡା ଫଣ୍ଡା ହେଇଗଲା ମୁଁ କହିଲି ହଉ ପାମ୍ପଡ଼ କରିଦେବା। ପାମ୍ପୁଡ କଲି ଯେ ସେ ଖାଲି ମିଠା ମିଠା ଲାଗିଲା ହେଁ ହେଁ ହେଁ। କାହିଁକି ନା ମୁଁ ଚିନି ପକେଇ ଦେଇଥିଲି ହଁ ତାକୁ ଫୁଟେଇକି ଶାଗକୁ ଭଲକି ଫୁଟେଇକି ତାକୁ ପତଲା କଲା ପରେ ତାକୁ ନେଇକି ସାଙ୍ଗେସାଙ୍ଗେ ନେଇକି ତମେ ଜରିରେ ପକେଇବ ଛାତରେ। ମୁଁ ସବୁ କଲି ଇଏ କଲି ଟିକେ କଳା କଳା ପଡିଗଲା ପଛେ
ସେଇ ପାମ୍ପଡ଼ ତ ମାର୍କେଟରୁ ଆଣିଲା ବେଳକୁ କୋଡିଏ ତିରିସି।
ହଁ ହଁ ବେଶୀ ଆହୁରି ତମେ ଘରେ କରିଦବ କିନ୍ତୁ ଟାଇମ୍ ଟେକିଂ ତମେ କରିବ ତାକୁ ପକେଇବ ଖରାରେ ଯିବା ଆ ତ ତଳକୁ ହଁ! ହଁ ଏଇ ଛୁଆକୁ ଧରି କରିବା ଟା ଟିକେ କଷ୍ଟ ନା ଆଉ। ଇଆଡେ ଛୁଆ କାମ ଇଆଡେ ମୁଁ ଆଗରୁ କେତେ ତେ ଘରେ କରେ ଏବେ କିଛି ବି ମାନେ କରିବାକୁ ବି ଟାଇମ ଲାଗୁଚି ମୁଁ ତା ପାଇଁ ଘରେ ଛତୁଆ ବି ବନାଏ। ଏବେ ତ ଛତୁଆ ବି ଟାଇମ ହଉନି।
ମୁଁ ପା ନିଜେ ବନେଇକି ମାନେ କସ୍ତୁର ଛତୁ ଆଣିି କେତେ ଦିନି ଖାଇବୁ ଯିବନେଇ। ସେଇଥିପାଇଁ ଛୁଡା ସୋଲା ବାଦାମ ଏଇଗୁରା ସବୁ କିଣିକି ଆଣି ସବୁ
ଉଁ ବାଦାମ ଆ ମୋ ଝିଅ ପାଇଁ ଏମତି ଅଖରୋଟ କାଜୁ ଆଉ କଣ ମଖାନା ହଁ ଓଟସ ବି ମିଶାଇ ମୁଁ ମୁଁ ତା ପାଇଁ ଏବେ ଛତୁଆ ନ ବନେଇ ପାରୁ ଚି ବୋଲି ହଁ ମୁଁ ଛତୁଆ ନ ବନେଇ ପାରୁଚି ବୋଲି ଏବେ ତା ପାଇଁ ବର୍ନଭିଟା ବନେଇ ଦଉଚି। ଛତୁଆରେ ଗୋଳେଇକି ତାକୁ ଦେଉଚି ସିଏ ବି ଖାଉଚି ସବୁା ଡ୍ରାଏଫ୍ରୁ
ଗୋଟେ ଗୋଟେ ଚାମଚ ରେ ମାନେ ସବୁ ପ୍ରକାରର ଭିଟାମନ୍ ପାଇବ।
ହଁ ମୁଁ ତ ସେଇଆ ହି କରୁଚି ଛତୁଆ କରିବାକୁ ଟାଇମ ଚୁଡା ଭାଜ ଏଟା ଭାଜ ସେଟା ଭାଜ ମୁଁ ମୁଁ କଣ କଲି ନା ହଁ ଇଏ ନେ ବା ଦାମ ଅ ଅ ଅଗ ମାନେ କଣ କହିଲ ଆଲମଣ୍ଡ ଭାନ୍ ଭାଜିଦେଲି। ଆଉ କାଜୁ ବାଜି ଦେଲି। ଆଉ ହ ଇଏ କଣ ପମ୍କିନ୍ ସିଡସ୍ ଆଉ ସନଫ୍ଲାୱାର ସିଡସ୍ ଫ୍ଲାଗ ସିଡସ୍ ଯେତିକି ସିଡସ୍ ଅଛି ମୁଁ ସବୁ ୟୁଟ୍ୟୁବ ଦେଖିକି ମାର ଥରେ ଗଲି ସବୁ ନେଇଆସିଲି ମଖାନା ନେଇ ଆସିଲି। ଆଉ ବୁଟ ବି ନେଇ ଆସିଲି ଗୋଟା ବୁଟ ଯୋଉ ଚ ଯୋଉ ସୋଲା ବୁଟ କହୁଚନ୍ତି। ତାକୁ ବି ନେଇଆସିବେ ସବୁ ଭାଜିକି ତାକୁ ଗୁଣ୍ଡ କରିଦ ଲି ସେଥିରେ କୋକୋ ପାଉଡର ଆଉ ମିସ୍ରି ଟିକେ ଛେଚିକି ମାନେ ଗ୍ରାଇଣ୍ଡିଙ୍ଗ କରି ପକେଇଦେଲି ତା ଧେରେ।
ହୁଁ ହୁଁ।
ତାର ହେଇଗଲା ଛତୁଆରେ ବି ଏଗୁରା ସବୁ ପଡେ ନା ଛତୁଆ କଣ ବେଶୀ ଟାଇମ୍ ଏଇଥିରୁ ଗୋଟେ ଚାମଚ ଛତୁଆରୁ ଦି ତିନି ଚାମଚ ମିଶେଇକି ତାକୁ ଦେଇଦଉଚି ସେ ତାର ଆରାମ ସେ ଖାଇଦଉଚି। କ୍ଷୀରରେ ନହେଲେ ବି ଗୋଳେଇକି ଦେଇଦଉଚି ସିଏ ବି ଖାଉଚି।
ଉଆବେଳୁ ଯାହାବି ଦେବେ ଇମ୍ ଇମୁନିଟ୍ ପାୱାର ବଢିବ ବୋନ୍ସ ଉଡା ବି ଷ୍ଟ୍ରଙ୍ଗ ହବ।
ହୁଁ।
ଆଉ ଛୁଆବେଳୁ ଅଭ୍ୟାସ ଥିନେହିଁ ସେ ବଡ଼ ହେଲେ ଖାଇବ ଆଉ ଛୁଆବେଳେ ଯଦି ଅଭ୍ୟାସ ନଥିବ ବଡହେନେ ନାକ ଟେକିବ।
ହଁ ହଁ ଏବେ ଯେତେ ତାକୁ ସୁବିଧାରେ ଖୁଆଉଛି ଯେତେ ପାରୁଛି ସେତେ ପ୍ରୋଟିନ ଖାଦ୍ୟ ତାକୁ ଦବାକୁ ଚେଷ୍ଟା କରୁଚି।
ଛୋଟଛୁଆ ତ ସେ ଘଣ୍ଟେ ଦିଅଣ୍ଟା ଲଗେଇବେ।
କଂ କହିଲ?
ମୁଁ ନି ଛୋଟଛୁଆ ଖାଇଲାବେଳେ ଘଣ୍ଟେ ଦିଘଣ୍ଟା ଲଗେଇ ଦିଅନ୍ତି ତ।
ହଁ ବାପରେ କୁହନି ତା ପାଇଁକା ଆଉ ଗୋଟେ ବସି ହୁଁ ଆଗୁରୁ ବହୁତ ଇଏ କରୁଥିଲା ଏବେ ଟିକେ ଟିକେ ଖାଇଲାଣି ନହେଲେ ଆଗୁରୁ ମୁଁ ପା କଉଚି ତାପଇଁ ଗୋଟେ ଥଳି କିଣି ଦେଇଥିଲୁ ଯାହା ଖାଇବ ତାର ଅନ୍ ଅଣ୍ଟି ରେ ପଡ଼ିବ ବୋଲି ଗୋଟେ କି କିଣନ୍ତି ମୁଁ ସେମିତିଆ କିଣିଥିଲି ତେଣୁ
ମାନେ ଅଧାରୁୁ ଅଧା ତାର ଫୋପଡା ହେଇଥିବ ଯାହା ପେଟକୁ ଗଲା ଆଉ। ନା ଏବେ ଟିକେ ସେଇଟା କମି ଯାଇଚି ଆଉ ଖାଉଚି ଯାହା ଟିକେମିକେ ଖାଉଚି ଆଉ।
ଧୀରେ ଧୀରେ ବଡ ହେଲେ ପୁଣି ସବୁ ଇଏ ହବ ଆଉ।
ହଁ- ହଁ। ଖାଇବାକୁ ପଡୁଚି ତାକୁ ଆଉ ନା ବିଲକୁଲ୍ ବି ନାହିଁ କିନ୍ତୁ ସେତେବେଳେ ଭଲ ଖାଦ୍ୟ ଖାଉଥୁଲୁ। ଏତେ ରାସାୟନିକ ଖାଦ୍ୟ ଖାଉନଥିଲୁ। ହଉ ଠିକ୍ ଅଛି ତମେ ପରେ କଥ୍ -ହଁ- ହଁ।
କଲ୍ କରୁଚି ଆଉ।
ହଁ ଠିକ୍ ଅଛି।
ହଁ।
କାଟ।